ଛା
ସାର୍ ଆପଣଙ୍କୁ ସ୍ଵାଗତ ଜଣଉଚି।
ହ୍ୟାଲୋ।
ମୁଁ କହିଲି ସାର୍ ଆପଣଙ୍କୁ ସ୍ଵାଗତ ଜଣଉଚି। ନମସ୍କାର ସାର୍ ଆପଣଙ୍କୁ ସ୍ଵାଗତ ଜଣଉଛି।
ହଁ ସାର୍ ସ- ଭଲ ଅଛନ୍ତି ସାର୍?
ହଁ ବହୁତ ଭଲ ଅଛି, ଆଉ କେମିତି ଚାଲିଚି? ଏ ହଉଛି ଆପଣଙ୍କର ରିସର୍ଚ୍ଚ ଆପଣଙ୍କର ସବୁ କିଛି?
ନାଇଁ ସେଇ ତ ବିଷୟରେ ନେଇକିରି ଏବେ ଆମର ସେ ପୋଲିସି ପ୍ରଦୂଷଣ ବିଷୟ ନେଇ ସମସ୍ତଙ୍କ ସହିତ କଥାବାର୍ଛା ହେଇଥିଲୁ। ଆପଣଙ୍କ ଠାରୁ କିଛି ଜ୍ଞାନ ମୋ ସଂଗ୍ରହ କରଛି, ତା ସହି ତ ମୋ ଜ୍ଞାନ ମଧ୍ୟ ମିଶିକିରି ମଧ୍ୟ କିଛି କିଛି ଅନ୍ୟମାନଙ୍କ ସହିତ ରେ ସେଗୁଡିକୁ କହି ସାରିଛି। ଯୋଉଟା ସେମାନେ ମଧ୍ୟ ଜାଣିପାରି ନଥିଲେ, ଆପଣଙ୍କ ଠାରୁ ଗୋଟିଏ ଜିନିଷ ମୁଁ ଶିଖିବାକୁ ପାଇଥିଲି। ଯଦି ଜଙ୍ଗଲରେ ଯଦି ପା-ଆମକୁ ଏ ଜଳର ଅଭାବ ଦେଖାଦବ। ହଠାତ୍ ଆମେ କଣ କରିପାରିବା? ସେଇ ଉଦାହରଣରେ ମୋତେ ସମସ୍ତଙ୍କୁ ଦେବାକୁ ପାଇଲି। ଏପରି ଭାବରେ ଭଲ କିଛି କିଛି ଜିନିଷ ସଙ୍ଘ ସେମାନେ ହେଲେ ସ-କିଛି ଜ୍ଞାନ ଆହରଣ କଲେ। ଇ-ଅଁ, ସାରେ ମୋର ଏଥ କଥା ହଉଚି ଆମେ ତ ଯୋଉ ପ୍ରଦୂଷଣ କଥା ତ ହେଇସାରଚେ, ସେ ଭିତରେ ଗୋଟ ପ୍ରଦୂଷଣ ବିଷୟ ଛାଡିଦେଲେ, ଆମେ ଯୋଉଟା କହୁଛନ୍ତି ଓଡିଆରେ ଧ୍ୱନି ପ୍ରଦୂଷଣ।
ହଁ।
ଆଜିକା ଯୁଗରେ ମଧ୍ୟ ଧ୍ବନିର ପ୍ରଦୂଷଣ ବେଶୀ ପରିମାଣର ବୃଦ୍ଧି ପାଏ।
ନି ପ୍ରଦୂଷଣ, ଆଉ ଗୋଟେ ହଉଛି ଆମର ଲାଇଟି ଏ ଯୋଉ ଆଲୋକ ପ୍ରଦୂଷଣ। ଆଲୋକ ପ୍ରଦୂଷଣ ବିଷୟରେ ଜାଣିଚନ୍ତି?
ବିଷୟରେ ମୋ ଟିକିଏ ହୋ ଧାରଣା ନାହିଁ ସେଇଟା ଟି ଅନ୍ୟମାନଙ୍କୁ ମଧ୍ଯ କହିହବ।
ଆପଣ ତ ସବୁ ପ୍ରଦୂଷଣ ବିଷୟରେ ଜାଣିଥିବେ। କିନ୍ତୁ ଆଲୋକ ପ୍ରଦୂଷଣ ଗୋଟେ ଏମିତି ପ୍ରଦୂଷଣ, ଆପଣ ଯେତେବେଳେ ଛୋଟ ଥିଲେ ଆପଣ ରା ତିରେ ଆକାଶକୁ ଅନଉଥିଲେ ବହୁତ ଗୁଡାଏ ତାରା ଦେଖା ଯାଉଥିଲା।
ହଁ, ହଁ।
ଓ ହଁ, ବହୁତ ଗୁଡା ତାରା ଦେଖାଯାଉଥିଲା ବିଭିନ୍ନ ପ୍ରକାର ତାରା ଆପଣ ଜାଣିପାରୁଥିଲେ ଅନେକ ପ୍ରକାର ଯେତିକି ସଂଖ୍ୟାରେ ତାରା ଦେଖା ଯାଉଥିଲା ଏବେ ସେତିକ ରେ ସଂଖ୍ୟାରେ ଆଉ ତାରା ଦେଖା ଯାଉନାହାନ୍ତି। ତାର କାରଣ ହଉଛି ଆମ ପ୍ରତ୍ୟେକ ଟି ଘରେ ପ୍ରତଟି ରାସ୍ତାରେ ପ୍ରତି ଟି ଜାଗାରେ ଆମେ ଆଲୋ ର ବ୍ୟବହାର କଲେଣି। ଯୋଉଥି ଦ୍ଵାରା କି ଆମକୁ ଆକାଶ ଟା ଆଉ ପ୍ରାଞ୍ଜଳ ଭାବରେ ଦେଖା ଯାଉନି। ଏଇଟାକୁ କହୁଛନ୍ତି ଲାଇ ହଉଛି ଆଲୋକ ପ୍ରଦୂଷଣ। ଯେତିକି ଦିନକୁ ଦିନ ଆମର ଆଉ ଆମେ ଲଗେଇ ଚାଲିବା ଆଲୋକ ଲଗେଇ ଚାଲିବା ରାସ୍ତାରେ ଘରେ ବାହାରେ।
ହଁ ହଁ।
ଆମକୁ ସଂଖ୍ୟା ଯେତିକି ତାର ବଢି ଚାଲିବ ଆମକୁ ଧୀରେ ଧୀରେ ଧୀରେ ଧୀରେ ଆକାଶର ଗ୍ରହ ନକ୍ଷ ତାରା ମଣ୍ଡଳ ଆମକୁ ଦେଖିବାରେ ଅସମର୍ଥ ଆମେ ହେଇଯିବା।
ହଁ ସେଇ ତ ଠିକ କଥା। ଆମେ ଆବଶ୍ୟତା ଠାରୁ ଅଧିକ ଆଲୋକ ମଧ୍ୟ ବ୍ୟବହାର କରୁଛେ ରାତିରେ। ଦେଖନ୍ତୁ ବିଭିନ୍ନ ପ୍ରକାର ଯରେ ସହର ଗୁଡିକରେ ତାଙ୍କେ ତାଙ୍କର ସାଜସଜା ପାଇଁ ଏଇ ଯୋଉଟା ଆବଶ୍ୟକ ନଥାଏ ତା ଠାରୁ ଅଧିକ ଆଲୋକ ବ୍ୟବହାର କଲେ। ଏବେ ଯୋଉ ଡିଜେ ହଉ ନହଲେ ବିଭିନ୍ନ ପ୍ରକାର ଯାତ୍ରା ଅପରା ଆ ସେଥିରେ ମଧ୍ୟ ଅନ୍ୟ ଉପରେ ଯୋଉଟାକି ଆବଶ୍ୟକ ନଥାଏ। ଏତେ ପରିମାଣ ଆଲୋକ ବ୍ୟବହାର କରୁଛେ ଇଏ ଗୋଟେ ଭଲ କଥା ଆପଣ କହିଲେ। ଆଲୋକ ପ୍ରଦର୍ଶଣ ବିଷୟରେ ଏତେ ଏଇ ଯାକ ବି ଏଇ ଆଲୋକ ପ୍ରଦୂଷଣ ବି ବିଷୟରେ ତ ପ୍ରାୟ ଲୋକଙ୍କର ଏଇ ବିଷୟରେ ଜ୍ଞାନ ନଥାଏ ମୁଁ ଭାବୁଚି। ସବୁ ପ୍ରଦୂଷଣ
ହୁଁ ଯେମ୍ ଯେମିତିକି ଦିନରେ ସୂର୍ଯ୍ୟ ଆସିଲେ ହଁ ଯେମିତିକି ଦିନରେ ସୂର୍ଯ୍ୟ ଆସି ଆସିଲେ ତାର କିଛି ଦେଖା ଯାଉନାହାନ୍ତି କଣ ପାଇଁ ନା ସୂର୍ଯ୍ୟର ଆଲୋକ ଟା ଅଧିକା ସମସ୍ତଙ୍କଠୁ ସେ ଅଧିକା ସେମିତି ଆମ ପାଖରେ ଯଦି ଅଧିକା ତାରାଙ୍ଗଠୁ ଲାଇଟ୍ ହେଇଯିବ। ମାନେ ରାତିରେ ଆମେ ବ୍ୟବହାର କରିବା ଆଲୋକ ବ୍ୟବହାର କରିବା ତାହେଲେ ଆମକୁ ଦେଖାଯିବନି। ତ ସେଇ ଜିନିଷ ଟା ପାଇଁ ଏବେ ଯୋଉ ମାନେ ଫ ଟୋ ମାନେ ଉଠାନ୍ତି ଯୋଉମାନେ ଚିତ୍ର ଉଠାନ୍ତି ସେମାନେ କଣ କରନ୍ତି ନା ସେମାନେ ଯାଉଛନ୍ତି ଲ ଅଲଗା ଜାଗାକୁ ଯାଇକି ସେ ଜାଗାରେ ଯାଉଛନ୍ତି। କେବଳ ସେଇ ଯୋଉ ଜାଗାରେ ଲାଇଟ୍ ଅଳ୍ପ ହଉଛି ଆଲୋକ ଅଳ୍ପ ଅଛି ସେ ଜାଗାରେ ଯାଇକି ସେ ଫଟୋ ଓ ହଉ ଆକାଶର ଚିତ୍ର ଉତ୍ତୋଳନ କରୁଛନ୍ତି।
ହଁ ଆକାଶ ଚିତ୍ର ଉତ୍ତୋଳନ କଲେ ମଧ୍ୟ ସେ ସେଗୁଡିକ ଦ୍ଵାରା କିଛି ଗୋଟେ କି ତାର ନଦୀ ପଥ। ବିଭିନ୍ନ ପ୍ରକାର ଜ୍ଞାନ ମଧ୍ୟ ଗ୍ରହଣ କରିଥାନ୍ତି ନା ସେ ଗ୍ରହ ନକ୍ଷତ୍ର ଗୁଡିକର ଅବ
ହୁଁ ଆଗରୁ ସେମାନେ। ଏଇ ବୋଧେ ଦୁଇ ହଜାର ମସିହା କିମ୍ବା ସେଇ ଟାଇମ୍ ରେ ସେମାନେ। ଏଇ ଜାଗାରେ ରହିକି ବି ସେଇ ଜିନିଷ ଟା କରିପାରୁଥିଲେ। କିନ୍ତୁ ଏବେ ସେମାନେ ସେଇ କାମ ଟା ଆଉ କରିପାରୁନାହାନ୍ତି ସେମାନଙ୍କୁ ଦୂରକୁ ଯିବାକୁ ପଡୁଛି।
ହଁ ସେ ଯଉ ଆମର ଦୂର୍ବିକ୍ଷଣ ଯନ୍ତ୍ର ସାହା ଜିଲ୍ ସ୍ତିତିକ ଏ ଆଲୋକ ପ୍ରଦର୍ଶନ ଯୋଗୁ ତେଣୁ ବିଭିନ୍ନ ସ୍ତାବରେ ଲାଧାକ୍। ଯଉ ଜାଗାରେ ଆଲୋକର ପରିମାଣ ଟିକେ ପଲ୍ୟୁସନ୍ କମ୍ ଥାଏ ପ୍ରଦୂଷଣ। କମ୍ ରହିଥାଏ।
ଯୋଉଠି ଶହ ଶହ କିଲୋମିଟର ଦୂର ପର୍ଯ୍ୟନ୍ତ କିଛି ବି କୌଢେ ଲାଗିନଥାଏ।
ମଧ୍ୟରେ ହିମତ ହୁଁ। ତା ବିଷୟ ନେଇ ମଧ୍ୟ ଗ୍ରହର ନକ୍ଷତ୍ରଙ୍କର ଅବସ୍ଥିତି ନେଇ ତାଙ୍କୁ ଗବେଷଣା କରିଥାନ୍ତି। ତାଙ୍କୁ ସହଜ ମଧ୍ୟ ହୋଇଥାଏ।
ଆଉ ଗୋଟେ କଣ ପ୍ରଦୂଷଣ ଆପଣ କହୁଥିଲେ ଗୋଟେ?
ଆମର ଯଉ ଧ୍ୱନି ପ୍ରଦୂଷଣ? ଧ୍ୱନି ସାଉଣ୍ଡ ପଲ୍ୟୁସନ୍ ଟା।
ହଁ ସେଟା ଗୋଟେ ବହୁତ ମହତ୍ଵପୂର୍ଣ୍ଣ ବିଷୟ।
ହୁଁ। ମିଆ ଆ ଆ ଉ।
ଆଗରୁ କଣ ହଉଥିଲା ଗୋଟେ ଲୋକ। ଘରେ ବସି ତି ତି। ସେ ଜାଣି ପାରୁଥିଲା ବହୁତ ଦୂରର କଥା ଜାଣି ପାରୁଥିଲା। କି ଗୋଟେ ଜାଗାରେ ବସିକି ଜାଣିପାରଥିଲା ଏବେ କିନ୍ତୁ ଏତେ ଯାନବାହାନ ଚଳାଚଳ ହେଲାଣି। ତାକୁ ନିଜ ଘର କଥା ହିଁ ଶୁଣା ଯାଉନି ତ ସେ ଦୂର କଥା କଣ ଶୁଣିବ।
ନା ଯାନବାହାନ ଚଳାଚଳ କରୁଛନ୍ତି ତାଙ୍କର ତ ଧ୍ଵନିର ପ୍ରଦୂଷଣ ହଉଛି ଅତ୍ୟଧିକ ପରିମାଣର। ଧ୍ଵନି ବା ବାହାର କରହୁଛନ୍ତି। ତଥାପି ମାନେ ସେ ଆଜିଯାକେ ମଧ୍ୟ ଯୋଉ ଯୋଉ ଗୋଟେ ଆମେ ସତର୍କ ପାଇଁ ହଂର୍ଣ୍ଣ ବୋଲି କୁହାଯାଇଥାଏ। ଯଉ ବହୁ ଲ କରିଥାଏ ସେ ଯେତିକି ଆବଶ୍ୟକ ସେତିକି କଲେ ହବ କିନ୍ତୁ। ସେମାନେ ବିଭିନ୍ନ ପ୍ରକାର କୃତ୍ରିମରେ କୃତ୍ରିମ ମାନେ ବୈଷୟିକ ଜ୍ଞାନ ଅନୁସରଣ କରେ। ଦ୍ଵାରା ଯନ୍ତ୍ରପାତି ଦ୍ଵାରା ଆବଶ୍ୟକତା ଠାରୁ ଅଧିକ ପରିମାଣ ସାଉଣ୍ଡ। ଧ୍ୱନି ପ୍ରଦୂଷଣ କରନ୍ତି ଆମେ ଯଉ ସହରରେ ଯାଉଥିବା ସେମାନେ ଯଉ ବାଇକ ରେ ଲଗେଇଥାଉଛନ୍ତି। ଆମର ଗାଡି ମାନଙ୍କର ଯେତିକି ଆବଶ୍ୟକ ଅଛି ସେତିକ ବାଦେ। ଅତ୍ୟଧିକ ଅ ଧନୀ। ପଲ୍ୟୁସନ୍ ହୋଇଥାଏ ଏକ ଦ୍ୱିତୀୟରେ ତ। ତ ବାହା ବର୍ତ୍ତମାନ ଯଉ କହୁଛନ୍ତି ଡିଜେ ହୁଏ। ତା ଧ୍ଵନୀ ଟା ଏତେ ପ୍ରବଳ ଏତେ ପ୍ରବଳ। ତ ଅ ଆମେ ଯଦି ଗୋଟେ ଘରେ କବାଟା ଦେଇକି ର। ସେଏ ରହିଲେ ମୋ ଗୁଡ଼ିବ।
ସେଇଟା ତ ଆସୁଣନ୍ତି ହେଁ ସେ। ହଁ ସେଇଟା ତ ଗୋଟେ ଛୋଟିଆ ଜାଗାରେ ହଉଛି। କିନ୍ତୁ ଆମ ଯଉ ଏକା ସାଥିରେ ପୃଥିବୀ ସାରା ଏତେ ମାତ୍ରାରେ ଗାଡି ଯାନ। ବାହନ ଚଳାଚଳ ହଉଛି ଏକା ସାଥିରେ ଆମର ଏକା ସାଥିରେ ଏତେ ଶବ। ତ ବାହାରୁଛି ତ ସେଥିପାଇଁ ଆମେ ଯଉ ଛୋଟ ଛୋ। ତ ଶବ୍ଦ ଗୁଡିକୁ ଆମେ ଶୁଣି ପାରୁନେ ଆମକୁ ସେ। ଗୋଟେ ଶୁଣିବାରେ ଆମକୁ ଆଗରୁ କଣ ଗୋଟେ ଛୋଟ ପକ୍ଷୀ ଟେପି ଉଡି ଗଲେ ଆମକୁ ଶୁଣା ଯାଉଥିଲା।
ହଁ।
ଏବେ କିନ୍ତୁ ବାହାର ସାଉଣ୍ଡ ବାହାର ଶବ୍ଦ ଗୁଡିକ। ଏତେ ଅଧିକା ହେଇଗଲାଣି ଯେ ଆମେ ଆଉ। ସିଏ ଶବ୍ଦ ଗୁଡିକୁ ଶୁଣି ପାରୁନେ।
ଯାହା ଦ୍ଵାରା କି ଆଗର ଧୀରେ ଧୀରେ ଆମେ କଥା ହେଲେ ମଧ୍ୟ ଟିକେ ଆ ପ କାନ ନ ଶୁଭିଲା ପରି ଶୁଣା ଯାଇଥାଏ। ଟିକେ ଜୋରରେ କୁହନ୍ତୁ? ବଡ ପାଟିରେ କୁହନ୍ତୁ? ବୋଧେ ଏହାର ବୋଧେ କୁ ପ୍ରଭାବ ଆମ କାନ ଆର ଶ୍ରବଣ ଶକ୍ତି ଉପରେ ପଡି ସାରିଲାଣି। ଏଇ ଧନି ଯୋଗୁ ହଁ ପଡିି ସାରିଲାଣି। ଯୋଉଟା କି ଆମେ ବେଶୀ ହଁ ପଢି ସାରିଲାଣି ଆମେ ଅବଗତ ହେଇପାରୁନେ ଆରେ କଣ ପାଇଁ ଏମିତି ହଉଛି। ସେ କଥା ଜାଣିପାରୁନେ ଆମେ ତ ପିଲା ଟାଇ ନହେଲେ ବହୁତ ବର୍ଷ ଧରି ଆମ ଘରେ ମଧ୍ୟ କଥା ପୁରା ଧୀର ସ୍ଥିର କଥା ହଉଥିଲୁ ଆମେ ଶୁଣି ପାରୁ କିନ୍ତୁ ଏବେ ଟିକେ ଜୋର ରେ ଏବେ କହିବାକୁ ପଡୁଛି। ଏ ସେମାନଙ୍କ ଜୋରରେ କହିବାର ଅଛି ଯିଏ ବି କ ଜୋର ରେ କଥା ହେବାକୁ ପଡୁଛି। ଏହା ଦ୍ଵାରା ଆମେ ଜଣାପଡ଼ୁଛି ଧ୍ୱନୀର ପ୍ରଦୂଷଣ ପୁରା ତାର ଯୋଉ କୁପ୍ରଭାବ ଆମ ଶରୀରେ ପକେଇ ସାରିିଲାଣି। ସମସ୍ତଙ୍କୁ ପକେଇ ସାରିଲାଣି ଆମେ ସେଇଟାକୁ
ବାୟୁ ପ୍ର
ସେଟା ବାୟୁ ପ୍ରଦୂଷଣର ମୁଖ୍ୟ କାରଣ ଆମର ଏବେ ଯୋଉ ବାୟୁ ପ୍ରଦୂଷଣ ହେଇଛି ତାର ମୁଖ୍ୟ କାରଣ ହଉଛି ଆମର ଯୋଉ ଆମେ ସମସ୍ତେ ଭାବୁଛେ କି କଳକାରଖାନା କଳକାରଖାନା ତ ସିଏ ଠିକ ଅଛି ସିଏ ବାୟୁ ପ୍ରଦୂ କରୁଛନ୍ତି ହଁ ଆମେ ଜାଣିପାରୁଛେ। କିନ୍ତୁ ତା ସହିତ ଆମେ ଯେତିକି ଯାନବାହାନ ଚଳଉଛି ପ୍ରତିଟି ଲୋକ ପାଖରେ ଗୋଟିଏ ଯାନବାହାନ ଅଛି।
ହୁଁ
ସମସ୍ତଙ୍କ ଯେମିତି ଆମେ ନିଶ୍ଵାସ ହଁ ହଁ ଯାନବାହାନ ପ୍ରତିଟି ଘରେ ଦୁଇଟି ତିନିଟି ବାହାରିବ ଯେତିକି ଘରର ସଦସ୍ୟ ସଂଖ୍ୟା ସେତିକି ଯାନବାହାନ ବାହାରୁଛି ଉ ଯୋଉଥିପାଇଁ କି ମାନେ କହିଲେ ଚଳେ ଗୋଟେ ଲୋକ ଯେତିକି ନିଶ୍ୱାସ ପ୍ରଶ୍ୱାସ ନଉନି ତାଠୁ ଅଧିକା ସେ ଉ କଣ କରୁଛି ନା ଧୂଆଁ ପ୍ରଦୂଷଣ କରୁଛି।
ହୁଁ ଅତ୍ୟଧିକ ପରିମାଣ ଧୂଆଁ ପ୍ରଦୂଷଣ ଅଙ୍ଗରକ୍ଲାମ ଗ୍ୟାସ ଅତ୍ୟଧିକ ପରିମାଣ ବୃଦ୍ଧି ପାଇଛି।
ଯଦି ଆମେ ଯାନବାହାନ କୁ ବ୍ୟବହାର କରିବା ଛାଡିଦବା ଗୋଟେ ବର୍ଷ ଦି ବର୍ଷ ଛାଡିଦବା। ଯେମିତି ଆମର କରୋନା ଟାଇମରେ ହେଇଥିଲା ତ ଆମର ଦୁଇ ବର୍ଷ ଭିତରେ ବି ଆମର ସବୁ ବାୟୁ ପ୍ରଦୂଷଣ ସତୁରି ପ୍ରତିଶତ କମିଯିବାର ସମ୍ଭାବନା ଅଛି।
ସାର୍ ଏବେ ଯୋଉ କରୋନା ଟାଇମରେ ଗୋଟେ ସେ ଚାରି ପଟେ ପୁରା ଆମର କଣଯେ କରୋନା ପରେ ପୁରା ଷ୍ଟ୍ରିଟ କରିଦିଆଗଲା, ଯାହା ଦ୍ୱାରା କି ଯାନବାହାନ ପୁରା ବନ୍ଦ କରିଦିଆଗଲା ଏଇଟା ଦ୍ୱାରା ମଧ୍ୟ କଣ ହେଇଛି ଜାଣିଛନ୍ତି କି? ଆମର ଯୋଉ କହୁଥିଲେ ମୁଁ ଶୁଣିବା ପାଇଛି ସେତେବେଳେ ନିଉଜରେ ମଧ୍ୟ୍ୟ ଦେଖେଇଥିଲା। ତାଜମହଲ ଟା ସେ ଆଗ୍ରା ନା ଆଗ୍ରାଠୁ କେତେ ଦୂର ଡି ପାଖାପାଖି ସେ ଏରିଆରେ ଦେଖା ଯାଉନଥିଲା। ସେ ତାଜମହଲ ଦେଖାଗଲା। ଏଇ କରୋନା ଟାଇମ ରେ ଏ ଯାନବାହାନର ଏତେ ପ୍ରଦୂଷଣ ଦିଲ୍ଲୀ ପଟେ ହେଇଥିଲା ଆଗ୍ରା ପଟେ ହେଇଥିଲା ଯେ ତାଙ୍କୁ ତାଜମହଲ ଟା ବେଶୀ ଦୂରରେ ଥିଲା ଯେ- ତାଜମହଲ ଦେଖା ଯାଉନଥିଲା? ସେ କହ ଗୋଟେ ଦେଖୁଥିଲା ଏତେ ଦୂରରେ ଥିଲା ତାଜମହଲରେ କେବେ ଦେଖ ଦେଖାରୁ ତା ମୁଁ ତ ଦେଖିପାରିଲି ତା ଅର୍ଥ କେତେ ପରିମାଣ ସେ ପ୍ରଦୂଷଣ ହେଇ ରହିଥିଲା।
ହୁଁ ହୁଁ ଆପଣ ଦେଖନ୍ତୁ ଛୋଟ ବେଳେ ଆପଣ ଗୋଟେ କେତେ ଦୂର ପାହାଡକୁ ଆପଣ ଦେଖିପାରୁଥିଲେ ଖାଲି ଆଖିରେ ଦେଖିପାରୁଥିଲେ। ଏବେ କିନ୍ତୁ ସେ ପାହାଡକୁ ଦେଖିଲା ବେଳେ ସେଇ ଉପରେ ଧୂଆଁଳିଆ ଦେଖା ଯାଉଛି ଆଉ ଠିକ୍ ସେ ଦେଖା ଯାଉନି କିନ୍ତୁ ଛୋଟବେଳେ ଯେତେବେଳେ ଆପଣ ଥିଲେ ଆପଣ ଦୂର ପାହାଡ କି ମଧ୍ୟ ପୁରା ହଉଚି ପାଣି ପରିକା ଦେଖି ପାରୁଥିଲେ। ଏବେ କିନ୍ତୁ ସେଇଟା ଆଉ ହେଇପାରୁନି।
ଆମର ହଁ କିନ୍ତୁ ଆମେ ଯଦି ଗ୍ରାମାଞ୍ଚଳିକ ଦେଖା ଯାଉଅଛି ସେ ସେ କହୁଥିଲେ ସହର ଟା ଦେଖି ପାରୁନଥିଲି ବେଶ ଦୂରକୁ ଆସଥିଲେ ତା ଆ ତାଙ୍କୁ ପଜଳ ଭାବରେ ଦେଖାହେଲା। ପୁରୀର ଶ୍ରୀକ୍ଷେତ୍ର ମନ୍ଦିର ମତେବୁ ଦ ବହୁ ଦୂ ଦୂ ଆକୁ ଦେଖିାରୁନଥିଲେ। କିଛି ଦୂର ଦୂରା ଯା କହି ଦେଖିପାରେଇ ଲକ୍ଡାଉନ ଯୋଉ ହେଲା। ଥଣ୍ଡା ଲକ୍ଡାଉନ ହେଲା ପରେ ଏତେ ପରିମାଣ ପ୍ରଦୂଷଣ ପରିମାଣ କମେ ଆ ବାୟୁ ପ୍ରଦୂଷଣ ପରିମାଣ କମି ଯାଛି ସବୁ ଦେଖିପାରିଲେ ପ୍ରାଞ୍ଜଳ ଭାବରେ।
ଆପଣ ଯଦି ଏବେ ଅଁ ଗୋଟେ ଚିତ୍ର ଉତ୍ତୋଳନ କରୁଛନ୍ତି ଦୂର ପାହାଡର ଏବେ ଆଉ ସିଏ ଏତେ ସୁନ୍ଦର ଦେଖ ଦେଖାଯାଉନି କି ପରିଷ୍କାର ଆସୁନି। ଆଗରୁ ହ ସ୍ଵଚ୍ଛତା ଆଉ ତାର ନାହିଁ। ବାୟୁ ରେ ସ୍ଵଚ୍ଛତା ବୋଲି ଆଉ କିଛି ନାହିଁ ବହୁତ ମାତ୍ରାରେ ବଢିଯାଇଛି।
ତ ତାର ତ ଆପଣ ଜଣେ ଫୋନ୍ କରୁଛନ୍ତି ମୁଁ ତାଙ୍କ ସହ ଟିକେ କଥା ରଖୁଛି ସାର୍। ହ୍ୟାଲୋ ଆଉ ମୁଁ ଟିକେ ଜଣଙ୍କ ଫୋନ୍ କରିଥିଲି ତ ଏ କଥା